ହ୍ୟାଲୋ।
ହ୍ୟାଲୋ ହଁ ମ୍ୟାଡ଼ାମ୍ ନମସ୍କାର କୁହନ୍ତୁ ଆଜ୍ଞା। ଆଜ୍ଞା ନମସ୍କାର କଣ କରୁଛନ୍ତି?
ଆଜ୍ଞା ଆଉ କଣ କରୁଛନ୍ତି ଏବେ?
କିଛି ନାଇଁ ମୁଁ ବସିଛି ଆଉ ଆପଣ କଣ କରୁଛନ୍ତି ଏବେ?
ମୁଁ ଏବେ ଖାଇବା ପିଇବା ସରିଲାଣି ଟିକେ ରେଷ୍ଟ୍ କରୁଥିଲି। ଆଉ ଆମର ଛୋଟ ପୁଅ ଗୋଟେ ଅଛି ସେ ଟ୍ଯୂଉସନ୍ ହଉଛି।
ଆଜ୍ଞା ଆପଣ ବାହା ହେଇସାରିଛନ୍ତି ମାନେ ଗୃହିଣୀ?
ଆଜ୍ଞା। ବା
ଏବେ ସ୍କୁଲ ଖୋଲିଛି ଖୁସି ଖୁସି ହେଇଯାଆନ୍ତୁ ପିଲାମାନେ ସ୍କୁଲ
ରହିବା କଥା ଆଉ ଘରେ ରହିବା କଥା ଆଉ ଏଇ ରୋଷେଇ ବାସ ସରିଲା ଆଉ ଚାରଟା ବେଳେ ଟିକେ ଯାଉ ବୁଲାବୁଲି କରିବା ପାଇଁ ମାର୍କେଟ ଆଡକୁ ଯାଉ ଆଉ। ହଉ।
ପାଗ କେମିତି ଏପଟେ ତ ବର୍ଷା ପାଗ ଅଛି ଆପଣଙ୍କ ସେପଟେ କେମିତି କଣ ପାଗ ଅଛି?
ବର୍ଷା ପାଗ ବି ଆମ ଆଡ଼େ ଅଛି ବର୍ଷା ଉଠାଇଥିଲା କାହିଁ ହେଲାନି।
ହୁଁ ହୁଁ ବର୍ଷା ତ ଏମିତି ପାଗ କରି ରଖିଛି ରଜ ଗଲା ପରେ ରଜ ରଜପାଗ ହଉଛି ଆଉ ତାପରେ ବର୍ଷା ଦିନ ହେଲାଣି ବର୍ଷା ଏମିତି ଲାଗି ରହିବ।
ରଜ ଟାଇମ ରେ ବର୍ଷା ହେଲାନି ଦିନେ ହେଇଛି ଖାଲି ଝିପ ଝିପ୍ ବର୍ଷା ହେଇଛି। ହଉ।
ବର୍ଷା ଟା ରଜ ଟାଇମେ ଖାଲି ଗୁଳୁଗୁଳି ଗରମ।
ଗରମ ହେଲା ଆଉ ଆମର ଏଥର ଏବର୍ଷ ବେଶୀ ବର୍ଷା ନାହିଁ। ଆଉ ଚାଷ କାର୍ଯ୍ୟ ସେଇଥିପାଇଁ ଆମର ଟିକେ ଲେଟ୍ ହଉଛି। ଲୋକ ଏବେକୁ ଆମର ବିଲରେ ତଳା ଫଳା ସବୁ ମାନେ ଧାନ
ଏବେ ତ ହଳ ଚାଲିବନି ହଳ ହବନି ସବୁଆଡ଼େ।
ଆଜ୍ଞା। ହଳ ଚାଲିବନି ଆଉ କଣ କରିବି ଏଥର ମାନେ ଚାଷ ବିଲକୁଲ ହେଇପାରିବନି ଯାହା ଜଣାପଡ଼ିଲାନି ଆଉ।
କାହିଁକି ଚାଷ ହେଇ ପାରିବନି ବୁଝିପାରିଲେଣିି ଚାଷ
ମାନେ ବର୍ଷା ବହୁତ କମ୍ ଅଛି ନା। କେମିତି କଣ ମାନେ ଯାହା ବି ହେଲେ ଚାଷ କାର୍ଯ୍ୟରେ ଟିକେ ମାନେ ବାଧା ସୃଷ୍ଟି ହବ ନା ଆଉ। ମେନ୍ ବିଲରେ ସିନା ପାଣି ଜମିଲେ ତଳି ସେ ର ମାନେ ବର୍ଷା ହଉଛି କିନ୍ତୁ ଯେତିକି ଆବଶ୍ୟକ ସେତିକି ହଉନି ନା।
ହଁ ଏବେ ତ ଫସଲ ଟାଇମ୍। ଯାହାବି ହେଲେ ଫସଲ କରିବେ ସମସ୍ତେ ଆପଣଙ୍କର ହୁଏ ଚାଷ ଘରେ?
ନାଇଁ ଆମର ଚାଷ ଜମି ଅଛି କିନ୍ତୁ କେହି ଚାଷ କରନ୍ତିନି। ଆଜିକାଲି ଲୋକମାନେ ଦେଖୁନାହାନ୍ତି ଘରେ ବସିକି ସବୁ ମାନେ ଅଳସୁଆ ହେଇଗଲେଣି। ଆଉ ଚାଷ କାମ କରିବାକୁ କାହାର ଇଛା ନାହିଁ ଏଇ ସବୁ କଥା। ହଁ।
ହଁ କେହି ଆଉ ଚାଷ ବାସରେ ଏତେ ମନ ଦଉନାହାନ୍ତି। ଏଥିପାଇଁ ଚାଉଳର ଦାମ ଯେତିକି ହେଲାଣି।
ଆଜ୍ଞା ଆଜ୍ଞା। ଚାଉଳ ତାପରେ ଯୋଉମାନଙ୍କୁ ମାଗଣା ଚାଉଳ ମିଳିଯାଉଛି ସେମାନଙ୍କର ଚାଉଳ ଟେନସନ ନାହିଁ।
ସେମିତି କହିହବ ଯାହା ଘରେ ଦୁଇଟା ଲୋକ ପାଞ୍ଚ କେଜି ଚାଉଳ ମିଳୁଛି। ତାପରେ ଆଉ ଆଉ ଖାଇବେ କଣ ତାପରେ ଯେଉଁ ଖାଇବାଟା
ହଁ ସେମାନେ ମାନେ ଚାଉଳ ସେମାନଙ୍କୁ ମିଳୁଛି ଆଉ ସବୁ ଯୋଉମାନଙ୍କୁ ମିଳୁନି ଧର ସେମାନେ ଟିକେ ଉପର ଶ୍ରେଣୀର ଲୋକ ହେଇଥିବେ ସେମାନେ ନିଜ ପାଖରେ ସେତିକି ପଇସା ଥିବ ନା ସକ୍ଷମ ଥିବେ କିଣିକି ଖାଇବା ପାଇଁ।
ଯାହା ବିି କଲେ କିଣିବାକୁ ବହୁତ ଅସୁବିଧା ଚାଉଳ ହେଇକିଣା ଯେମିତି ମାନେ ଦର ହେଲାଣି। ଆଉ ରଜରେ ଆପଣ ସେପଟେ ରଜରେ ଗାଁକୁ ଯାଆନ୍ତି ନା ମାନେ ଆପଣ ସହରରେ ରୁହନ୍ତି?
ନାଇଁ ଆମେ ଗାଁକୁ ଯାଉ ରଜ ଟାଇମ ରେ ବୁଲିବା ପାଇଁ ଆପଣଙ୍କ କଥାଟା କହି ଧୀରେ ଶୁଭୁଛି।
ଆଚ୍ଛା ଏବେ ଆସିଲା?
ଆଜ୍ଞା ଆ ଏଇ ରଜ ତାପରେ ଯାଇ ଗାଁକୁ ଯାଉ ବୁଲିବା ପାଇଁ ପୁଅର ସ୍କୁଲ ଛୁଟି ଥିଲା। ସେଇ ଟାଇମ ରେ ଯାଇଥିବ ବୁଲିବା ପାଇଁ ଆଉ ଗାଁ ରେ ଟିକେ ଭଲ ରଜ ପର୍ବ ଟିକେ ଭଲ ପାଳନ ହୁଏ ଯାହା ବି ହେଲେ ମାନେ ସହର ଠାରୁ ଗାଁ ରେ ରଜ ଟା ଟିକେ ଅଲଗା ପ୍ରକାର।
ସହରରେ ଏବେ ରଜ ମଉଜ ଡୋଳି ଏବେ ଟି ଟିକେ ଟିକେ ସବୁ ନୂଆ ନୂଆ ଜିନିଷ ପକେଇଲେଣି।
ଆଉ ଆମର ଏପଟେ କଣ ହଉଚି ନା ରଜ ହଉଚି ଲୋକ କେନ୍ତି ପଳେଇ ଯାଉଚନ୍ତି ପାର୍କ ବୁଲିବା ପାଇଁ। ଆଉ ଆମର କେଉଁଠି ମୁଭି ଦେଖିବା ପାଇଁ ଯାଉଚନ୍ତି।
ହଁ ସହରରେ ତ ଏମିତି। ହବ ମାନେ ରଜ ତାଙ୍କର ମୁଭି ଦେଖା ତାପରେ ବୁଲାବୁଲି ଟିକେ ପାର୍କରେ ଏଇ ସବୁ ଜିନିଷ ଚାଲି ଥାଏ କିନ୍ତୁ ଗାଁରେ ଆମର ଟିକେ ଅଲଗା ପ୍ରକାର ଆମେ ତ ନିଜେ ଆମେ ଯେହେତୁ ଝିଅ ପିଲାମାନେ ସବୁ ମିଶିକି ଆମେ ସବୁ ଡୋଳି ଫୋଳି ପଟା ଡୋଳି ଲଗାଇଥାଉ। ବହୁତ ମାନେ ମାନେ କଣ ଗାଁ ରେ ଯେମିତି ପାଳନ କରାଯାଏ ସହରରେ ହଁ ରଜ ମଉଜ ହେଉଚି କିନ୍ତୁ ଯିଏ ଯାହା ବାଟେରେ।
ବାଟରେ ଆଉ ସହର ବି ବେଶୀ କାହା କାହା ଘରୁକୁ କିଏ ଯିବାକୁ ପସନ୍ଦ କରନ୍ତିନି। ଗାଁ ରେ ଲୋକ ଯେତେ ମାନେ ବୁଲା ବୁଲି କିି ମାନେ ଆମର ପିଠା ପଣା ସବୁ ଦିଆ ନିିଆଁ ଗାଁ ରେ ଯେମିତି ହୁଏ ସେଟା ସହର ମାନଙ୍କରେ ସେ ସବୁ ଦେଖିବାକୁ ମିଳେନି।
କିଣିକି ଖାଅ ଯାହା ହେଲା କିଣିକି ଖାଅ।
କିଣିକି ଖାଇବେ ବାସ୍ ଘରେ ରହିବେ କିନ୍ତୁ ଧୀରେ ଧୀରେ ବି ଗାଁ ରେ ବି ସେ ସବୁ ବି ଆଉ ମାନେ ଦେଖିବାକୁ ମିଳୁନି। ବହୁତ କମିଗଲାଣି ଆଗରୁ ସବୁ ଏବେ ବି ଝିଅ ମାନବି ଆଉ ରଜ ମାନେ ପାଳନ କରିବାକୁ ତାଙ୍କୁ ଘ
ଆମ ଗାଁରେ କିନ୍ତୁ ନାଇଁ ଆମ ଗାଁରେ ବହୁତ ଭଲସେ ପାଳନ କରନ୍ତି ଆଉ ଆମେ ନିଜେ ସବୁ ଡୋଳି ବି ଲଗାଉ ରାସ୍ତା ସଜାସଜି ସବୁ ଆମେ କରୁ।
ଜ ରଜ ଜିଏଚ୍ ରଜଟାକୁ ଦୋଳିରୁ ପାଳନ କରିଚି ସିଏ କେବେ ମାନେ ରଜର ମଜା ଟାକୁ ସିଏ ଭୁଲି ପାରିବନି।
ଆମେ ସବୁ କରୁ କିନ୍ତୁ ପାନ ଖାଉ ମାନେ ଆମେ ବି ତ ବାହାରେ ରହୁଚୁ କିନ୍ତୁ ରଜ ହବ ମାନେ ଯୋଉ ବି ପୂଜା ପର୍ବାଣୀ ହବ ଆମେ ଗାଁକୁ ଯିବୁ ଯାହା ବି ହେଇଯାଉ ଛୁ ଟିତ ନବୁ ଗାଁକୁ ସ୍କୁଲ ହଉ କଲେଜ ହଉ ମୋ ଭଉଣୀ ରହୁଚି ନାଁ ମୋ ପାଖେରେ। ତ କଲେଜ ଫଲେଜ୍ ଛୁଟି ଯାହାବି ହେଲେ ଆମେ ନେଇକି ଯିବୁ ଆମେ
ପଢା ପଢି କରୁଚନ୍ତି ବୋଧେ ଆପଣ ନାଇଁ।
ଆଜ୍ଞା।
ଆପଣଙ୍କର କେତେ ଭାଇ ଭଉଣୀ?
ଆମେ ଚାରିଜଣ ଦିଇ ଭାଇ ଦିଇ ଭଉଣୀ ଭଉଣୀ ମୋ ପାଖେରେ ରହୁଚି।
ଅ ହଁ ଭାଇ ଭଉଣୀ ଆମେ ବି ତ ସେଇ ଆମର ତିନି ଭଉଣୀ ଦି ଭାଇ।
ଆଜ୍ଞା ଆପଣ ବଡ଼ କି?
ମୁଁ ବଡ଼।
ପିନ୍ଧିବେ ନୂଆ ଡ୍ରେସ ଏ ଯୋଉ ଆସୁଚି ଦେବ ସ୍ନାନ ପୁର୍ଣିମା। ଆପଣ ପିନ୍ଧୁଥିବେ ଆଉ ସାନମାନେ।
ପୁଅ ଆମର ପରୁହାଁ ହେଲାଣି। ଆଉ ଆମର ଆଉ ସେ ଇଚ୍ଛା ଅଛି ନା ପିନ୍ଧିବା ପାଇଁ।
ଯାହାହେଲେ ପ୍ରଥମେ ପ୍ରଥମେ ତ ଆସୁଥିବ।
ଆଉ ଯା ମୁଁ ଯାହା ବି ହେଲେ ପିନ୍ଧେ ସବୁ ପ୍ରଥମାଷ୍ଟମୀରେ ମୁଁ ଯାହା ବି ହେଲେ ବଡ଼ ନାଁ। ଯାହାବିହେଲେ କରିକି ଟିକେ ମାନେ ଠାକୁରଙ୍କ ପାଖରେ ମୋ ବୋଉ କୁହେ ତୁ ଟିକେ ଠାକୁରଙ୍କ ପାଖରେ ବସିକି ଭୋଗ ଭୋଗ ଲଗେଇଦବୁ।
ନାଇଁ ଏବେ ବି ଆସୁଛି ଆଁ ଅଣତିରିଶ ତାରିଖରେ ଯଉ ଦେବସ୍ନାନ ପୂର୍ଣ୍ଣିମା ଆପଣଙ୍କର ସେବେ ପିନ୍ଧାନ୍ତିନି କି ନୂଆ ଡ୍ରେସ୍ ମାନେ ଯଉମାନେ ବଡ ଥାଆନ୍ତି।
ଦେବସ୍ନାନ ପୂର୍ଣ୍ଣିମା ଆମର ସେମିତି ନାହିଁ ଆମର ପ୍ରଥମାଷ୍ଟମୀ।
ଆମର ଦିଟା ଯାକ ହୁଏ।
ଓହୋ ହଁ କୋଉଠି ମାନେ କଉଭଳିଆ ପରମ୍ପରା ଚାଲିଛି ଆଉ। ନାଇଁ ଆମର ସେଇ ପ୍ରଥମା ଅଷ୍ଟମୀରେ ବଡ଼ ମାନେ ପିନ୍ଧିବେ ପରୁହାଁ ହେବେ। ଆଉ ଆମର ବାକି ଜନ୍ମଦିନ ଆଉ ସବୁ ଅନ୍ୟ ଏଇ ରଜ ହେଲା। ସାବିତ୍ରୀ ଯଉ ଅନ୍ୟ ଦିନ ମାନଙ୍କରେ ଆଉ।
ଆ ଆପଣ ଗଛ ଫଛ ଲଗାନ୍ତି ନା ଲଗାନ୍ତିନି?
ଗଛ ଆମର ରୋହୁଛୁ ଆମେ ଭଡ଼ା ଘରେ ରୋହୁ ଆଉ କିଛି ଆମର କିଛି କୁଣ୍ଡ କିଣିକି ଆଣିକି ସେଥିରେ ଲଗେଇଛୁ ଗଛ ଆଉ।
ଆଜ୍ଞା କୋଉ ଗଛ ଲଗେଇବାକୁ ଆପଣଙ୍କୁ ଭଲ ଲାଗେ?
ଗୋଲାପ ଚାରା ହେଲା ଆଉ ଆମର ଏଇ ଯୋଉ ଟେବୁଲ ଗୋଲାପ। ଆଉ ଏବେ ଆଣିଥିଲୁ ଦିଟା ମନ୍ ନ୍ଦାର ଗଛ କିଣିକି ଆଣିଥିଲୁ ବଡ ବଡ ଏଠି ମାନେ ମାଙ୍କଡ଼ ପ୍ରବଳ। ମାଙ୍କଡ଼ ସବୁ ଖାଇକି ନାଣ୍ଡିଆ କରି ପକେଇଲେ। ତାକୁ ଲାଷ୍ଟକୁ ନେଇକି ଆମେ ଗାଁ ରେ ରଖିଦେଲୁ ଛାତ ଉପରେ। ଗାଁରେ ଆମର ସେ ସବୁ ଗଛ ସବୁ ଅଛି ନା। ଫୁଲ ଗଛ ଅଛି ଆକୁ ନେଇକି ରଖିଦେଲି ଆଉ। ଆଉ ଏଠି ସେ ଗଛ ଯେତେବେଳେ ଥିଲା ତା ଦେହରେ ବିଲକୁଲ୍ କଢ଼ କି ପତ୍ର ବି କି ଛି ମାନେ ମାଙ୍କଡ଼ ତ ସବୁ ଖାଇଦଉଥିଲେ ଆଉ ହବ କଣ ସେ ଗଛରେ ଆଉ ଗାଁରେ ନେଇକି ରଖିଲା ପରେ ସେଠି ଏ ଗଛ ଟିକେ ଭଲ ମାନେ ଏବେ ଆମେ ଯାଇଥିଲୁ ଦେଖିକି କଢ଼ ଆସିଗଲାଣି। ଗଛରେ
ମୁଁ କିନ୍ତୁ ଲଗାଏ ମାନେ ଗେଣ୍ଡୁ ଗଛ ହେରିକା ମାନେ ବି ଯୋଉ ବର୍ଷା ଦିନ ଆସିଲାଣି ଏବେ ଯଉ ଚାଆରା ମୁଁ କହିଲି ଏବେ ତ ବର୍ଷା ଦିନ ଆସିଲାଣି ଗେଣ୍ଡୁ ଚାରା ହେରିକା ସବୁ ଲଗେଇବେ ମୁଁ ତ ଆମ ଘରେ ବହୁତ ଲଗାଏ ମାନେ ମୁଁ
ଆଉ ଆପଣ ଗଛ ପଛ ଲଗାନ୍ତି?
ହଁ ମୁଁ ସେଇଟା ହିଁ କହୁଛି ମୁଁ କହିଲି ଗେଣ୍ଡୁ ଗଛ ମୁଁ ବହୁତ ଲାଗେ ମାନେ ଗେଣ୍ଡୁ ଚାରା ଯୋଉ ବଣ ଟାଇପ୍ ର ମତେ ବହୁତ ପସନ୍ଦ ମାନେ ହେଇଥିବ।
ତଳା ବୁଣା ହବ ନା ତା ଚାରା ଟା ଏବେ ପଡ଼ିବ ଆମର।
ହଁ ହଁ ସେଇ ଚାରା ମୁଁ ଗଲେ ମୁଁ ଲଗେଇକି ଆସିବି। ମଲ୍ଲି ଗଛ ଲଗେଇଛି ମତେ ଫୁଲ ଫୁଲ ଗଛ ଲଗେଇବା ଭଲ ଲାଗିଛି।
ହଁ ମଲ୍ଲି ମଲ୍ଲି ଫୁଲ ଏଇ ବର୍ଷା ଦିନେ ବହୁତ ବାହାରେ।
ହଁ ମତେ ବହୁତ ଭଲ ଲାଗେ।
ମଲ୍ଲି ମଲ୍ଲି ଫୁଲ ଟା ବଢ଼ିଆ ବାସ୍ନା ତାର ଅଲଗା ପ୍ରକାର।
ସେଇ ମାନେ ଯୋଉ ରାତିରେ ଯୋଉ ଫୁଲ ସବୁ ମାନେ ଯୋଉ ଫୁଟେ ଯୋଉ ମଧୁମାଳ ତି ଆଉ ଗଙ୍ଗଶିଉଳି ଏଇଗୁଡ଼ା ସବୁ।
ସୁଗନ୍ଧରା ଯୋଉ ଗୋଟେ ଫୁଲ ଅଛି ସେଇଟା ବି ବଢ଼ଆ ବାସେ ସେ ସବୁ ଏଇ ବର୍ଷା ଦିନିଆ ଫୁଲ। ଆଉ ଆମର ତ ଏଇ ଚମ୍ପା ଫୁଲ ହେରିଆ ସବୁ ଫୁଟେ ଆମର ହେଲା କାଠ ଚମ୍ପା ଆଉ ନାଗ ଚମ୍ପା ବି ଫୁଲ ଫୁଟେ ଏଇ ବର୍ଷା ସିଜନ୍ ଆସିଲେ।
ନାଗଚମ୍ପା ବୋଧେ ଖରା ଦିନେ ବେଶୀ ଫୁଟେ।
ନାଗ ଚ଼ମ୍ପାଟା ନାଇଁ?
ହଁ ନାଗ ଚ଼ମ୍ପା ଟା ବହୁତ୍ ଫୁଟିଥାଏ ପୁରା ଖରା ଦିନରେ।
ଖରା ଦିନେ ନା ସେଟା ବର୍ଷା ଦିନେ ବି ହୁଏ ସବୁ ସିଜିନ୍ ରେ ସେଟା ହୁଏ।
ଅ କିନ୍ତୁ ବେଶୀ ଫୁଟେ ଗୋଟେ ଦେଖିଥାନ୍ତି ପୁରା ଗଛ ପୁରା ଫୁଲ ହେଇଯାଇଥିବ।
ପୁରା ବେଲ ବାଗିଆ ବଡ ବଡ ଫଳ ଟା ତାର ହବ।
ହଁ ସେଇଟା ପୁରା ଫୁଲ ହେଇଯାଇଥିବ ଦେଖୁଥିବେ। ମୁଁ ଦେଖିଛି ଆମର ପୁରା ଯେମିତି ଗୋଟେ ମାନେ ଅରିଜିନାଲ ଚମ୍ପା ନୁହଁ ସେଇଟା ଅଛି ପୁରା ଆମ ବାଡିରେ।
ଆଜ୍ଞା ଆଜ୍ଞା।
ସେଇଟା ବହୁତ୍ ବଡ଼ ଗଛଟେ ମାନେ ବହୁତ୍ ବର୍ଷର ହେଇଗଲାଣି। ମୋ ମମି ଲଗେଇଥିଲେ ଅଛି ସେ ଗଛ ଟା ବି ଭଲ ମାନେ ଘର ବି କଲୁ ଆମର ସେ ଗଛଟା କାଟିନୁ ପୁରା ଲାଗିକି ରହିଛି ସାପ ଫାପ ପସନ୍ତି ଯେ ମାନେ ଏପର୍ଯ୍ୟନ୍ତ ପଶି ନାହାଁନ୍ତି ମାନେ କୁହନ୍ତି କି ମାନେ ଚମ୍ପା ଗଛରେ ସା
ହଁ ସେଇ ଗଛ ରହିଲେ ସାପ ମାନେ ପଳେଇ ଆସନ୍ତି ତାପରେ ପ୍ରାୟ ଏବେ ବର୍ଷା ଦିନ ନା ଲୋକ ଟିକେ ମାନେ ଦେଖି ଚାହିଁକି ରହିବା କଥା ସାପ ଏବେ ବା ମେଡି କାଲରେ ଯେତେବେଳେ ଯିବେ ଦେଖିବ ସବୁ ମାନେ ଆସୁଛନ୍ତି ସାପ କାମୁଡା ମାନେ ଛୋଟ ପିଲା ହଉ ଆମର ବୟସ୍କ ଲୋକ ହଉ ବହୁତ୍ ଆସୁଛନ୍ତି।
ହଁ ଏବେ ତ ଗୋଟେ ଜଣେ ମୋର ସାଙ୍ଗ ମାନେ ତାଙ୍କର ଜଙ୍ଗଲ ଏରିକା ସେ ବାଇଗଣ ଗଛ ଲଗଉଥିଲା ମାନେ ସାପ ଇଏରେ ମୃତ୍ୟୁ
କଣ କରିବେ ସେଇ ସେଇଥିପାଇଁ ଟିକେ ବର୍ଷା ଦିନେ ସତର ର୍କ ହେଇ ରହିବା କଥା ଆଉ।
ହଁ। ବହୁତ୍ ସତର୍କତା ଦରକାର ଲୋକ ତ ମାନୁନାହାନ୍ତି ଆଉ ତାପରେ କାମ ତ କରିବାକୁ ପଡିବ ଯାହାବି ହେଲେ ଏସବୁ ଜିନିଷ ତାଙ୍କର ଜୀବିକା ପାଇଁ ଯାହା ବି ହେଲେ କରିବାକୁ ପଡିବ।
କରିବାକୁ ପଡିବ ଆଉ କଣ କରିବ ଆଜ୍ଞା। ଯାହା ହଉ ମ୍ୟାଡ଼ାମ ଆପଣଙ୍କ ସହିତ କଥା ହେଇ ବହୁତ୍ ଭଲ ଲାଗିଲା ରଖୁଛି।
ଆଜ୍ଞା ଆଜ୍ଞା ଆଜ୍ଞା।
ହ